ଗୁଡ ଆଫ୍ଟରନୁନ।
ଙ୍କ କରୁଚ?
ଏଇ ବସିଛି ତମେ
ମୁଁ ବି ବସିଛି ଆଉ ତମ ଘର କଉଁଠି?
ଯାଜପୁର,
ଓଁ ହଁ ଯାଜପୁରର କଉ ଆମର ବି ସେଇ ଯାଜପୁର। ଚଣ୍ଡିଖୋଲ ଲାଇନ।
ନାଇଁ ଆମର ଏପଟେ ଯାଜପୁର ରୋଡ।
ଓ ହୋ,
ହ
ଖାଇ ସାଇଲଣିି?
ହଁ ତମେ?
ହୁଁ କେତେବେଳୁ ଖାଇସାରିଲିଣି ଆଉ ତମ ଦେହ ଭଲ ଅଛି।
ହଁ ଭଲ ଅଛି ତମର?
ହଁ ଭଲଅଛି। ଆଉ ଏବେ କଣ ପଢ଼ାପଢ଼ି କଣ କରୁଛ?
ହଁ ପଢ଼ି ପଢ଼ି କରୁଛି ଆଉ ତମେ?
ମୁଁ ମୁଁ ବି କରୁଚି ଏଇନା।
ଆଚ୍ଛା ତମର କଣ ସାଉଣ୍ଡ ହଉଚି।
ପଦକୁ ପାଉଛି,
ତମ ଦେହ ଭଲ ଅଛି?
ହଁ ଭଲ ଅଛି। ଆଉ ତମ ଘରେ କେତେ ଜଣ ସମସ୍ତେ ଅଛନ୍ତି କେଏ
ଆମ ଘରେ ବାପା ମା ମୁଁ ସାନ ଭାଇ। ଏମିତି ଆଉ ତମ ଘରେ?
ବାପା ଭାଇ ବୋଉ ମୁଁ ଦିଇ ଜଣ ଭାଇ ଅଛନ୍ତି ଜେଜେ ଅଛନ୍ତି।
ଆଉ ଓଡ଼ିଶା ବିଷୟରେ କିଛି କୁହ।
ଓଡ଼ିଶା ବିଷୟରେ କଣ ତମେ କିଛି କୁହ? ହ
ଓଡିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଏକ ସୁନ୍ଦର ରାଜ୍ୟ ଏହା ନିଜର ପ୍ରାଚୀନ ଇ ଇତିହାସ ସମୃଦ୍ଧ ସଂସ୍କୃତି। ମନ୍ଦିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଲୋକକଳା ପାଇଁ ବିଶ୍ୱବିଖ୍ୟାତ। ଆଉ ଓଡ଼ିଶାର ଇତିହାସ କହିବାକୁ ଗଲେ ପ୍ରାଚୀନ କାଳରେ ଓଡ଼ିଶାକୁ କଳିଙ୍ଗ ଓ ଉତ୍କଳ ଓ ଉଦ୍ର ନାମରେ ଜଣ ଯାଉଥିଲା। କଳିଙ୍ଗ ଯୁଦ୍ଧ ପରେ ଅଶୋକ ଶାନ୍ତି ବୌଦ୍ଧ ଧର୍ମର ପଥ ଅବଲମ୍ବନ କରିଥିଲେ। ଆଉ ଓଡିଶାରେ ତ ଫେମସ ଯୋଉ ଡ୍ୟାନ୍ସ ହଉଛି ଓଡିଶୀ ଇ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ପଟ୍ଟଚିତ୍ର ର ତାର କାସି ପଥର ଖେଦେଇ ଏସବୁ ବିଶ୍ଵ ମାନେ ଏ କଣ ପ୍ରସିଦ୍ଧ ହସ୍ତଶିଳ୍ପ।
ଏବେ ବି ରଥଯାତ୍ରା ଆସିଲାଣି ଯିବ ନା।
ହଁ ଯିବି ରଥଯାତ୍ରାକୁ ଯିବି ପୁରୀ। ପୁରୀର ଜଗନ୍ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନ ଦେଖିଲେ ଆଉ କଣ ହବ ଆ। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କ ରଥ।
ସବୁ ବର୍ଷ ଯାଅ।
ହଁ ପ୍ରାୟ ସବୁ ବର୍ଷ ଯାଏ।
ଭଲ କିଏ କିଏ ସବୁ ଯାଅ।
ଘରେ ଯାଉ ମା ବାପା ମୁଁ ଏମିତି ଯାଉ ଆଉ।
ଭଲ ଠାକୁର ଦର୍ଶନ କରିକି ରଥଯାତ୍ରା। ଆସ ଭଲ।
କୋଣାର୍କ ବିଷୟରେ କିଛି କୁହ କୋଣାର୍କ ଯାଅ ନା ନାହିଁ।
ନା ମୁ କେବେ ଯାଇନି।
କଣ ପାଇଁ ଜାଇନ?
ଯାଇନି କଣ ପାଇଁ ତ ଜାଣିନି କିନ୍ତୁ ଯାଇନି କେବେ। ହଁ ପୁରୀ ଯାଇଛି କିନ୍ତୁ କୋଣାର୍କ ଯାଇନି। ତମେ ଯାଇଥିଲ?
ମୁ କୋଣାର୍କ ଯାଇଛି।
କୋଉ କୋଉ ସବୁ ଜାଗା ଯାଇଛ?
ଯାଇଛି ବହୁତ ଜାଗା ଯାଇଛି ଓଡିଶାର ପ୍ରାୟ କୋଣ ଅନୁକୋଣ
ଯା ହଉ ଭଲ।
ବୁଲିବା ମୋର ଗୋଟେ ମାନେ କଣ ମ୍ୟାସନ୍ କହିଲେ ଚଳେ। ବୁଲିବାକୁ ମୁଁ ବହୁତ ଭଲ ପାଏ।
ହଁ ସେମିତିରେ ବି ପ୍ରାୟତଃ ସମସ୍ତେ ବୁଲିବାକୁ ଭଲ ପାଆନ୍ତି। ଆଉ।
ଆଉ ତମ ଘରେ ସବୁ କଣ କରୁଛନ୍ତି?
କଣ କରୁଥିବେ ମୁଁ ହଷ୍ଟେଲ୍ ଅଛି ଘରେ ନାହିଁ।
ଓହୋ।
ତମ ଘରେ ସବୁ କଣ କରୁଛ?
ଆମ ଘରେ ତ ଏଇନା ଖରା ବେଲଟା ସମସ୍ତେ ଶୋଇଛନ୍ତି। କେବେଠୁ ହଷ୍ଟେଲରେ ରହିଲଣି?
ପାଞ୍ଚ ଛଅ ବର୍ଷ ହେଲାଣି। କଣ କରିବା ଏଇଠି ଦିନ କଟି ଯାଉଛି ଆଉ।
ହଁ। ବୋରିଂ ଲାଗୁନଥିବ କାହିଁକି ନା ବହୁତ ପିଲା ଥିବ ଯେତେ ହେଲେ।
ବୋରିଂ ତ ଲାଗୁନି। ଚାଲିଛି ଆଉ।
ଓ ହୋ। ତଥାପି କେତେ ପିଲା ରହୁଛନ୍ତି ତୁମର ସେଠି?
ଆମ ରୁମରେ ଚାରି ଜଣ ରହୁଛନ୍ତି।
ଚାରିଜଣ ରୁମ ରେ ଗୋଟେ ରୁମରେ।
ହଷ୍ଟେଲରେ ଅନ୍ୟାନ୍ୟ ପିଲା ରହୁଛନ୍ତି ଆଉ।
ତମର କିଛି ଗୋଟେ ସାଉଣ୍ଡ ଆସୁଛି।
ଫ୍ୟାନ୍ ସାଉଣ୍ଡ ଶୁଭୁଛି କି?
ସେଇଆ ହେଇଥିବ ଅ। ମାନେ ବାଡ଼େଇ ହେଲା ଭଳି ଶବ୍ଦ ଶୁଵୁଚି।
ନା ନା ସେମିତି କିଛି ବାଡେଇହେଲା ଭଳିଆ ଏଠି କିଛି ବି ସାଉଣ୍ଡୁ ନୁହଁ। ତମର ଆହୁରି ବ୍ୟାକ୍ଗ୍ରାଉଣ୍ଡ କ୍ଲିୟର୍ ଆସୁନି। ପାଟି ଶୁଭୁଚି ଚଢେଇ ବୋ ବୋଉଛି ଶୁଭୁଛିି।
ଓ ହୋ। ପଦାରେ ବାରିରେ ଆସି ବସିଛି ତ ସେଥିପାଇଁ ଶୁଭୁଥିବ।
ହଁ ସେଇଆ କଣ ହେଇଥିବ ଆଉ।
ହଁ।
ଆଉ
ତମ ନାଁ? ମୋ ନାଁ ଶୁଭ।
ଆଚ୍ଛା।
ତମ ଭଲ ନାଁ ଟା?
ଭଲ ନାଁ ମୋର ସୋନାଲି।
ଆଚ୍ଛା।
ଆଉ କଣ କୁହ? ଭ ସମସ୍ତେ ଭଲ ଅଛନ୍ତି?
ତମ କଥା ବି ଭଲସେ ଶୁଭୁନି।
ମୁଁ କହିଲି ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ସମସ୍ତେ ଅଛନ୍ତି। ଆଉ ତମ ଘରେ? ଆଚ୍ଛା।
ଅଉ କଣ କୁହ? କଣ ଖାଇବାକୁ ଭଲ ଲାଗୁଛି।
ମୋତେ। ମତେ ସେମିତି ଏତେ କିଛି ମତେ ଯହା ବି ଦେବ ମୁଁ ଖାଇଦେବି। ସେମିତି ଗୋଟେ ଭଲ ଲାଗେ ନ ଲାଗେ
ଫେବ୍ରାଇଟ
ଭଲ ସେମିତି ପସନ୍ଦ ଜିନିଷ କଣ ସେମିତି ପସନ୍ଦ ଜିନିଷ ସେମିତି କିଛି ନାହିଁ ମତେ ଯାହା ଦେବ ମୁଁ ଖାଇଦେବି। ହେଲେ ଆଇଁଷଟା ଏତେ ଭଲ ଲାଗେନି। ଖାଇବାକୁ। ତମର?
ଉପଥାଏ
କଥା ଟା ଭଲସେ ଶୁଭୁନି।
ଓ ହୋ।
କଣ କହିଲା ହଁ ହଁ।
ମୁଁ କହିଲି ମତେ ଆଇଁଷ ଖାଇବାକୁ ବହୁତ ଭଲ ଲାଗେ।
ଆ୍ଛା କଣ କଣ ସବୁ ଭଲ ଲାଗେ?
ଚିକେନ ମଟନ ଚିଙ୍ଗୁଡ଼ି। ନିରାମିଷ ରେ ଛତୁ ଆଉ ଛତୁ ଟା ହିଁ ଭଲ ଲାଗେ।
ଆଚ୍ଛା ମତେ ବି ଛତୁ ଭଲ ଲାଗେ।
ଆଉ କଣ ସବୁ ଭଲ ଲାଗେ?
ହଁ ଏମିତି କି ପରିବାରେ ମତେ ଭଲ ଲାଗେନି ପରିବାରେ କେଉଟା ସେଇଟା କୁହ। କଦଳୀଟା ଭଲ ଲାଗେନି ଆଉ ଉଁ ଏଇ ଯୋଉ ବିଟ, ଗାଜର ଭଲ ସେଇଗୁଡା ଭଲ ଲାଗେ ଲି ମୂଳା ଭଲ ଲାଗେନି ଏମିତି କିଛି ଜିନିଷ ଅଛି ଭଲ ଲାଗେନି ଆଉ ସବୁ ଭଲ ଲାଗେ।
ଆଚ୍ଛା। ହଁ ସମସ୍ତଙ୍କୁ ସବୁ ସବୁଟା କଣ ଭଲ ଲାଗିବ।
ହଁ।
ଆଉ କଣ କୁହ।
ଆଉ କଣ କହିବି।
ଛୋଟ ଛୁଆ ମାନେ ଭଲ ଲାଗନ୍ତି?
ଛୋଟ ଛୋଟ ମୋ ଭାରି ଭଲ ଲାଗନ୍ତି।
ତମ ପାଖକୁ ଆସନ୍ତି ନା ନାଇଁ ଛୋଟ ପିଲାମାନେ?
ମୁଁ ତ ଯୋଉଁ ଯାଏ ପଢ଼ିବାକୁ ଯଉ ଯାଏ ମୁଁ ତ ଛୋଟ ଛୁଆଙ୍କ ସାଙ୍ଗରେ ସାଙ୍ଗ ହିଁ ହୁଏ। ସମସ୍ତେ ମତେ ମାନେ ମୁଁ ସମସ୍ତେ ସମସ୍ତେଙ୍କୁ ମତେ ଚିଣିଛନ୍ତି ଏଇ ତାଙ୍କନାକି ସବୁ ମାନେ ସେମାନେ କହିଥିବେ। ଦେଇକି ଚକଲେଟ ଆଣିକି ଆସିବ ତାପର ଦିନ ମୁଁ ନେଇକି ଯାଏ ସେ ଭଲ ପାଆନ୍ତି ତାଙ୍କ ସାଙ୍ଗରେ ବି ମାନେ ଛୋଟ ଛୁଆଙ୍କ ସାଙ୍ଗେ ଲାଗିବ ଟିକେ ଖୁସି ଲାଗେ।
ହଁ। ଯାହାହେଲେବି ଭଲ ଲାଗେ ମତେ ତ ବହୁତ ପସନ୍ଦ।
ଭଲ ଲାଗିବ ତାଙ୍କ ସାଙ୍ଗେ ଲାଗିବାକୁ।
ହଁ ମତେ ବହୁତ ପସନ୍ଦ ଛୋଟ ପିଲାମାନେ।
ଆଛା। ହୁଁ
ହଉ ଠିକ ଅଛି ମୁଁ ରଖୁଚି। ହଁ ମୁଁ ଖାଇଚି କଣ କି ଭାତ ଡାଲମା ଭ ଭଜା ସାଲାଟ ଏଇଆ ଆଉ।
ରଖିହବନି ଏଇନା
ହଁ କୁଅ।
ଉଁ ହୁଁ। ହଁ ଅ ଆଉ ତମ ତମର ଛୋଟ ଫ୍ୟାମିଲି ନା।
ହଁ ଆମର ଛୋଟ ଫ୍ୟାମିଲି ବେଶୀ ବଡ ଫାମଲି ନୁହଁ ମାନେ ଜୈଣ୍ଟ ଫ୍ୟାମିଲ ବି ନୁହ ତମର
ଆମର ବି ସେଇ ଛୋଟ ଫ୍ୟାମିଲ ପରିବାର।
ଆଛା।
ତମର ଙ୍କ ହଁ ହଁ ହଁ ହଁ ଏ ଛୋଟ ପରିବାର।
ଭଲ ଆଉ।
ତମର ଏଇନା କଣ ପଢାପଢି ଚାଲିଛି?
ମୋର ଏବେ ବ୍ୟାଙ୍କୀଙ୍ଗ ଚାଲୁଚି ବ୍ୟାଙ୍କୀଙ୍ଗ ଏକଜାମ ସବୁ ଦଉଚି।
ଉଁ ସବଜେକ୍ଟ ଥିଲା ବୋଧେ ବ୍ୟାଙ୍କିଙ୍ଗ
ହଁ।
ହଁ
କମର୍ସ ବ୍ୟାଗଗ୍ରାଉଣ୍ଡ
ଯୋଉ କୋଉଠି ପଢୁଥିଲ?
ମୁଁ ଏପଟରେ ଭୁବନେଶ୍ଵରରେ କୋଚିଂ ନଉଥିଲି।
ଓହୋ।
ହୁଁ। ସରିଲାଣି ମୋର କୋଚିଂ। ବର୍ଷେ ହବ ଏବେ ସେଲଫ ଷ୍ଟଡି ଚାଲିଚି ଆଉ। ବାକି ଦେଖିବା ଜବ କେବେ ହଉଚି ଆଉ।
ଆଛା। ତମର ମାନେ ତମ ଘରର ମାନେ କଣ ଗାଁ ପରୀକ୍ଷା ନା ନ୍ତି
ହଁ ଗାଁ ପରୀକ୍ଷା ଗାଁରେ ହିଁ ଆମ ଘର।
ଆଛା।